ହଁ ସାଙ୍ଗ କଣ କରୁଛୁ?
ଏ କଣ କରିମି ଆଉ ଭାବୁଥିଲି ମୋ ଦାଦା କଥା ଆଉ।
କାଇଁ କଣ ହେଇଚି କି?
ଏ ତିନି ମାସ ହେଲାଣି ଗୋଟେ ମାନେ ଇଏଟେ ମାଡି ବସି ମାନେ ଗୋଟେ ଅତୃପ୍ତ ଆତ୍ମା ଟା ତାଙ୍କ ଦେହରେ ରହିଯାଇଥିଲା।
ହଁ।
ହୁଁ ଷ୍ଟୋରି ମାନେ ଗୋଟେ କହମି ଗୋଟେ ଷ୍ଟୋରି ଭଳିଆ ଶୁ
କଣ ହୋଇଥିଲା କି କହିଲ ତମେ କଣ ହେଇଚି। ମୁଁ କାଇ ଶୁଣିନି ତମ ଦାଦା ଙ୍କର ହେଇଗଲେଣି କହ କୁହତ
କହିନା ଆମ ଏଇ ଗାଁ ପାଖରେ ଗୋଟେ ଛୁଆଟେ ଯାଇ ହାଇଦ୍ରାବାଦ ରେ ରହୁଥିଲା।
ହଁ।
ସିଏ ମଦ୍ୟପାନ କିଛି କରେନି ତାକୁ ଜର ଜରବସ୍ତି କରାଗଲା। ସିଏ ସେଇଠୁ କଣ ହେଲା ଏମିତି ତା ଭିତରେ ଏପ ସେ ଗୋଟେ କଥାବାର୍ତ୍ତା ହେଲା ସେଠୁ
ହଁ ହଁ।
କିଛି ମାଡ଼ଗୋଳ ଫାଡଗୋଳ କିଛି ହେଇନି କଣ ହେଲା ନା ସେ ତାଙ୍କ ଯୋଉ ଲୋକ ଇଏ ଶୋଇଥିବା ସମୟରେ ଇଏ ଆସି ରାଗିକି ଶୋଇଲା। ଶୋଇଥିବା ସମୟରେ ତକିଆ ପକେଇକି
ତାକୁ ମାରିଦେଲେ ମୃତକ ହୁଁ।
କରିଦେଲା ପରେ ତାପରେ ସିଏ ଏମାନେ ଯାଇକି ନେଇକି ଆସିଥିଲେ ତାର ଶବକୁ।
ହୁଁ ହୁଁ।
ମାନେ ରେ ଇଏ ମାନେ ସବୁ ଠିକ୍ ଠାକ ଦେଖି ଦେଖି କାଗଜ ପତ୍ର।
ହୁଁ।
ଛାଡ଼ିଲେ।
ହୁଁ।
ତାପରେ ଛାଡ଼ିଲେ ଯେମିତି ତାପରେ ସବୁ ଏଠିକି ଆଣିଲେ ଏଠିକି ଆଣିଲା ପରେ ତାପ ଏଇ ତିନି ମାସ ପୂର୍ବରୁ କଣ ହେଇଛି ମୋ ଦାଦା ଗୋଟେ ଦୋକାନଟେ ଖୋଲିଛନ୍ତି।
ହଁ।
ଖୋଲିଛନ୍ତି ସେଇଠି ସବୁ ଆସୁଚନ୍ତି ଆସୁଚନ୍ତି ଇଏ ସବୁ କରିବା ପାଇଁ। ମୋ ଦାଦା କଣ କରୁଛି ନା ତା ଙ୍କ ଏରିଆକୁୁ ଯାଇଥିଲା।
ହୁଁ।
ହଁ ଯାଇଥିଲା ଯେତେବେଳେ ସିଏ ଆସିଚି।
ହୁଁ।
ମୋର ଦାଦାର ଡାହାଣଆର ରାସି ତାପରେ କଣ ହେଇଚିନା ଶୁଣୁନା ସେତବେଳକୁ ଆସିନଥିଲା ତା ଦେହକୁ ପସିବା ପାଇଁ ଚେଷ୍ଟା କରି ମାନେ ଆସିବା ପାଇଁ ଚେଷ୍ଟା କରିଚି କିନ୍ତୁ ଆସିପାରିନି ମାନେ ଲୋକ ଫୋକ ସବୁ ଥିଲେ ତ ସେଠି ଆସି ପାରନଥିଲା ତାପରେ ଏଇଠୁ କଣଇ ନା ଆମର ଯୋଉ ଦୋଳ ପୂର୍ଣିମାରେ ମେଳଣ ହୁଏ।
ହୁଁ।
ମେଲଣ ରେ ମୋ ଗୋଟେ ସାନ ଦାଦା
ହୁଁ
ଆଉ ଗୋଟେ ବଡ ଦାଦା ବଡ ଦାଦା ଯାଇଥିଲା ଝାଡା।
ହୁଁ
ସିଏ ବାହାରିକି ଆସୁଛନ୍ତି ଆଉ ମୋ ସାନ ଦାଦା ଯାଉଚନ୍ତି। ମାନେ ଯୋଉ ଦାଦା ଯୋଉ ଡାହାଣିଆ ରାଶି ଯୋଉ। ସିଏ କଁ ହେଇଚିନା ବଡ ଦାଦା ଯେତେବେଳେ ସେଇ ଦେଖିଲା ତାକୁ ପୁରା ଲୋକ ଠିଆ ହେଲା ଭଳିଆ ପୁରା ଦେଖାହେଲା। ଏମିତି ଗୋଟେ ଜିଅନ୍ତା ବଞ୍ଚିଲା ଲୋକଟେ ଆଉ। ଠିଆ ହେଇଚି ମାନେ ଆମ ଲାଟିନି ବହୁତ ପଛରେ ମାନେ ବୋଧେ ପଚାଶ ମିଟର ହବ ବୋଧେ? ସେଇଟି ଠିଆ ହେଇଚି। ଇଏ ଆଇଲା ପରେ କହିନା ମୋ ସାନ ଦାଦା ବଡ ଦାଦା ଦେଖିଲା। ବଡଦାଦ ଦେଖିଲା ପରେ ତାକୁ ସାନ ଦାଦାକୁ କହିଲା କଇଲା ଦେଖେନି ସେଟି କିଏ ଗୋଟେ ଛିଡା ହେଇଛି ମୁଁ ଲାଇଟି ଆଣିନେଇଁ ଆଉ ତୁ ଟିକେ ଏଇଠି ଠିଆ ହେଇଥା ତୁ ଯାଇନଥିବୁ ମୁଁ ଲାଇଟ୍ ଟା ନେଇକି ଆସେ ଟ୍ରଚ ନେଇକି ଆସେ ମାରିକି ଦେଖିବା କିଏ କିନ୍ତୁ ତୁ ଯାଇନଥିବୁ ତାକୁ ମନା କରିକି ଆସିଲେ ଯେ ସିଏ କଁ କଲା ନା ଆମ ଯୋଉ
ଆମ ଯୋଉ ଚକ ସେଠି ଆମେ ବନ୍ଧମି କରିଦେଇଚୁ। ଠିକ ସେଇଠିକି କେହି କୌଣସି ଆତ୍ମା ଫାତ୍ମା ଆସିପାରିବେ ନାହିଁ। ସେଉଠୁ କଁ ହେଇଛି ମୋ ଦାଦା ତାର ମୁଁ ନ ଜାଣିକି ମୋବାଇଲ ଲାଇଟା କେ ସେଇ ଦଶ ମିଟର ପାଞ୍ଚ ମିଟର ପଡ଼ିବ। ସିଏ ମୋବାଇଲ ଲାଇଟ ମାରିିକି ପଳେଇ ଯେତେବେଳେ ତାଙ୍କ ଚଛକକୁ ପଳେଇଲେ ସିଏ କଁ ହେଇଚିନା ଦୌଡ଼ିକି ଏକାଠି ପଳେଇଲା। ମାନେ ଯେମିତି ମଣିଷ ଦୌଡିକି ପଳାନ୍ତି।
ହୁଁ ହୁଁ
ଏଉଠୁ ଅଳ୍ପ ବାଟ ଜଷ୍ଟ ଦି ପାଉଲ ପକେଇଚି ପୁରା ଉଭାନ ହେଇଗଲା। ବୁଝିଲ ଉଭାନ ହେଇଗଲା ଯେତେବେଳେ ଇଏ ସେଇଠୁ ପଛରୁ ପଳିଆଇଲା।
କିଏ ତମ ଦାଦା ଯିଏ ପ ପଛୁକୁ ଫେରେ ଫେରିକି ପଳି ଆଇଲେ ହଁ ତାପରେ
ପଳି ଆସିକି ଯେତେ ପଳିଆଇଲେ ପଳିଆସିକି ପରିସ୍ରା କଲେ। ପରିସ୍ରା କରିକି ପଳେଇ ଆସିଲେ ସେଇଠୁ ତାଙ୍କ ତାଙ୍କ ଦେହରେ ରହିଗଲା।
ଓହୋ ମାନେ ତାଙ୍କ ଝିଅ ସେଇ ଦିନଠୁ ଅଛି ଏଯାଏଁ।
ହଁ ରହିଗଲା ରହିଗଲା ଯେତେବେଳେ ସିଏ କଁ କହିଲା ନାଁ ମାନେ ନ ମାନେ ବୁଢା ଆଙ୍ଗୁଳି ନହେଲେ ହାତ ଆଙ୍ଗୁଳି ଯେତେବେଳେ ମିରର ରେ ଯାଇକି ଦେଖିବେ ହେଲା। ମାନେ ଧର ମୁଁ ଏଇତ ଗୋଟେ ଅଛି ମୋ ଦେହରେ ଅଛି। ମୁଁ କଣ କରିବି ନା ସବୁ ଠିକ ଠାକ ଚାଲିବ ଖାଇବା ପିଇବା ଏଣୁ ତେଣୁ ସବୁ ଠିକ ଠାକ ଚାଲିବ।
ହୁଁ ହୁଁ।
ଯେତେବେଳେ ମିରର ପାଖକୁ ଯିବି ମୁଁ ସିଏ କଁ କରେ ନଖ୍ ଖ ଅଗୁକୁ ସିଏ ମିରର ଆଗରେ ଠିଆ ହେଇ ପାରନ୍ତିନି। ନଖ ଅଗୁକୁ ବୁଢା ଆଙ୍ଗୁଳିଆ ନଖ ଅଗୁକୁ ନହେଲେ ହା ତର ନଖ ଅଙ୍ଗୁକୁ ମାନେ କୌଣସି ଅ ଅଗକୁ ପୁରା ପଳେଇବ।
ହୁଁ ହୁଁ।
ପଳେଇଲା ପରେ ମିରର ଯାଇକି ଦେଖିବ। ସେ ତ ଦେଖିଲା ମାନେ ମିରର ଟା ଧରଛି ମାନେ ସେ ସାଙ୍ଗେ ସାଙ୍ଗେ ପଳେଇବେ ସେଠିକି। ତାପରେ ଏମିତି ଜ ଜଣା ପଡେନି ହଁ। ଯେତେବେଳେ ଦେଖିବ କୌଣସି କାହା ଦେହରେ ଭୂତ ଫୁତ ଏମିତି ଲାଗିଥିବ ତା ଖାଲି ମିରରଟା ଦେଖ୍ ଖେଇଦବ ସିଏ ଆହୁରି ବାଡେଇ ଛାଟି ହବ। ନହେଲେ ସିଏ କୋଉଠି ନୁଚି ଯିବ। ଚାପିଯିବ ପୁରା ହଁ ତାଙ୍କୁ ସେଇଟା ଡର ଟିକେ। ତାପରେ କଣ ହେଇଛି ନା ଏମିତି ରହିଛନ୍ତି। ସିଏ କଣ କହନି ଯେତେବେଳେ ଚାଲିକି ଯିବା ଆସିବା କରନ୍ତିଁ ଆମର ପାଳ ହୁଏ ନା। ମୋ ଦାଦା ଯେତେବେଳେ ଯିବା ଆସିବା କରନ୍ତି ଠିକ୍ ଏକୁଟିଆ ଯେତେବେଳେ ଦେଖିବ ଏକୁଟିଆ ଯେତେବେଳେ ନିଛାଟିଆ ଯେତେବେଳେ ଦେଖି ସେତେବେଳେ କଣ କରିବ ନା ତା ମୁଣ୍ଡ ବୁଲେଇ ପକେଇବ ପୁରା।
ଓ ହୁ ତାପରେ ତାଙ୍କର କିଛି ହେଇନି ତ କେବେ କିଛି କ୍ଷତି କରିନି ତ ତାଙ୍କର?
ହଁ ତାଙ୍କ ଅଣ୍ଟା ପୁରା ଦରଜ ଏ ପର୍ଯ୍ୟନ୍ତ।
ମାନେ ପଡି ପଡିଯାଆନ୍ତି ନା।
ହଁ ପୁରା ପା କହୁଛି ମାନେ ପୁରା ବେହୁସ୍ ପୁରା କରେଇପକେ ସେ କଣ କରେ ମୁଁ କହିପାରିବିନି। କିନ୍ତୁ ହେଲେ ଏତିକି ଥାଉ ମୋ ଦାଦା କହିବେ ମୁଣ୍ଡ ବୁଲେଇ ପକେଇଲା ପଡିଗଲି।
ଓ ହୋ।
ମୋ ଦାଦା ଏତେ କଥା କେମିତି ଜାଣିବେ।
ହଁ ସେମିତି ଦେହରେ ଲାଗିଥିଲେେ ସେମିତି ବି ଦେହରେ ଶୁନ ସେମିତି ଦେହରେ ଲାଗିଥିନେ ମାନେ ଯାହା ଦେହରେ ଲାଗିଥିବ ତାକୁ କିଛି ଜଣା ଯାଏନି।
ହୁଁ ଯଦି ସେମିତି ବାହାରକୁ ଆସିଥାନ୍ତା କି ଦୌଡିଥାନ୍ତା କି ଏମିତି ମାନେ ଯେମିତି ପୁରା ଦେଖେଇଥାନ୍ତା, ତାହେଲେ ଆମେ ଗୁଣିଆ ଫୁଣିଆ ଡାକି ଆମେ ଝଡେଇ ଦେଇଥାନ୍ତୁ। କିନ୍ତୁ ସେ ପୁରା ଲୁଚିକି ପୁରା ଇଏ ରହିଛି ନା କାହିଁକିନା ପୁରା ତାକୁ ପୁରା ଇଏ କରିକି ମରା ହେଇ ଛିନା।
ହୁଁ।
ସେଇଥିପାଇଁ ହଁ ସିଏ ବି ଆମ ରିଲେଟିଭ ର ଜଣେ। ମାନେ ରିଲେଟିଭ ଟାଇପ ର ଆଉ ମୋ ମା ଙ୍କର ଅ ଏମିତି କଣ ଗୋଟେ ହବ ରିଲେଟିଭ ର ତାରି ପୁଅ।
ହୁଁ।
ଏଇ ଏଇବଳି ଆଉ ତାପରେ କୁହନ୍ତି ନା ଏମିତି ଦି ତିନି ଥର ମାନେ ବୁଲ ମୁଣ୍ଡ ବୁଲେଇ ପକେଇ ଏମିତି ପଡିଯିବେ ଏମିତି ହେଲା ପରେ ଭୁବନେଶ୍ଵର ଯାଇଥିଲେ କିଛି ବାହାରିଲାନି। ସିଏ କିମିତି ବାହାରିବ ଆଉ ସିଏ ବି କୋଉ ଇଏ ଜିନିଷ କି? ହୁଁ ମାନେ କିଛି ବାହାରିଲାନି। ତାପରେ ସିଏ ଡକ୍ଟର ମାନେ ଭାବିଲେ କି ଏଟା ଏନର୍ଜି ପାଇଁ ବୋଧେ ଇଏ ହେଇଛି। ଜାଇଁ ଏନର୍ଜି ପାଇଁ ଏଡିସିନ୍ ମେଡିସିନ ଦିଅନ୍ତି ଇଏ ପାଇଁ ଦିଅନ୍ତି ସୁଗାର ଚେକିଙ୍ଗ କଲେ କିଛି ହେଲାନି। ଏମିତି ସବୁ ଚେକିଙ୍ଗ କଲେ ଚେକିଙ୍ଗ କଲା ପରେ ଦେଖିଲା କୁ କିଛି ବାହାରିଲାନି ଓ ଔଷଦ୍ ଫ୍ୟୈଷଦ୍ ଖାଇଲେ ଯୋଉ କଥା କ ପୁଣି ସେଇ କଥା ଚାରି ପାଞ୍ଚ ଥର ହେଲେ ପା। ହେଲା ପରେ ତାପରେ କଣ ହେଲା‌ ମଧିରେ ଥରେ ଇଏ ମେଳା ହେଲା ଶନି ମେଳା ହେଲା ସେ ଯୋଉ ଧୂଆଁ ଟା ଯେମିତି ବାଜିଚି ମାନେ ପାଖରେ ଆସିକି ବସିଲେ ଆଉ ଯେତେ ମାନେ ସିଏ ନଖ ଅଗରେ ଲୁଚିକି ରହେ ନା ସବୁବେଳେ। ଆଉ ତା ପରେ ଆମେ ତାକୁ ଡାକିକି ଆନ୍ଲିକି ବସେଇଲୁ।
ମାନେ ଧୂଆଁ ଟା ବ ତମେ ଜାଣି ଶୁଣିକି ବଜେଇଲ କି ଧୂଆଁ ଟା ବାଜୁ ତା ଦେହ
ନା ନା ଆମେ ଜାଣିିନଥିଲୁ। ଆମେ ଜାଣିନଥିଲୁ ଆମେ ଗୋଟେ ମେଳା ଟାଇପ ର କଲୁ ଆଉ କି ମାନେ ଦି ଜଣ ବସିଲେ ସେଇ ମେଳା ପାଖରେ ତାପରେ କୁହନ୍ତି ନନା ଯେମିତି ମୋ ବୋଉ ମୋ ନିଜ ବୋଉ ଯେତେବେଳେ ନେଇକି ଗଲା ଯେତେବେଳେ ଝୁଣାଟେ ଝୁଣା ନେଇଗଲା। ନନା କୁ କହିଲେ ନନା ଟିକେ ଝୁଣା ପକେଇ ଦିଅ ନନା ଯେମିତି ଝୁଣା ପକେଇଦେଲେ ଯେମିତି ତାପରେ କଣ ହେଲା ମୋ ବୋଉ ଟିକେ ହାତରେ ଟିକେ ଇଏ କରିଦେଲେ। କି ଧୂଆଁ ଟା ଟିକେ ଇଏ ହବା ପାଇଁ ଧୂଆଁ ଟିକେ ହବା ପାଇଁ ଯେମିତି ତାଙ୍କ ଦେହରେ ତାଙ୍କ ଦେହରେ ଟିକେ ବାଜିଛି।
ହୁଁ ହୁଁ
ସାଙ୍ଗେ ସାଙ୍ଗେ ଚିଲେଇବାକୁ ଲାଗିଲେ ଆଉ ମାନେ କହିଲେ ମାନେ ଏତେ ବି ଜୋର ନୁହଁ। ମାନେ ଆସ୍ତେ ଆସ୍ତେ ସ୍ଲୋ ମୋ ତମେ ଟିକେ ପଛକୁ ଘୁଞ୍ଚିବାକୁ ଲାଗିଲେ ବସିଛନ୍ତି ହାତଟା ପଛକୁ କଲେ। ଗୋଟେ ହାତ ପଛକୁ କଲେ ଆଉ ଗୋଟେ ହାତ ଉଠେଇବାକୁ ଚେଷ୍ଟା କଲେ। ହଁ ମୁଁ ବାବୁ କହିଲି ଏମିତି କଣ ହେଲେଣି? ତାଙ୍କୁ ଘରକୁ ନେଇଗଲେ। ଘରକୁ ନେଇଗଲେ ସି ଏ ସେଇଠୁ ବାହାରିଲା।
ହଁ ବାହାରିଲା।
ହୁଁ ମୁଁ ତମକୁ କହିଦଉଛି ମୋର ଏପଟେ ଦେହ ପୁରା ଶିତେଇ ପଇ ଲାଣି।
ନାଇଁ ନାଇଁ ତୁ ମାନେ ତୁ ମାନେ କହୁଛୁ ତୁ କହନି ଏ ସେ ସବୁ ନେଗେଟିଭ୍ କଥା ହେଲେ ମାନେ କାଳେ ସେ ଆମେ ଯଉଟା ଅଧିକ ଭାବନ୍ତି ସେଇଟା ହେଇଯାଏ ନା କାଳେ କିଛି ହେଲେ ସେଇଥିପାଇଁ ଏବେ ସେ ସବୁ କଥା କହନି ଆଉ ଶୁଣ ଡର ଲାଗିବ ନି ତତେ
ହୁଁ ନା
ଓହୋ ନା ନା ତୁ କହିଲୁ ନା ଦେହ ସିତେଇ ଗଲାଣି ମୁଁ ସେଥିି ପାଇଁ କହିଲି?
ଓ ନା ତାପରେ କଣ ହେଲା ତାକୁ ଆମେ ଧରିଲୁ। ଧଇଲା ପରେ ସେଇଠୁ ସେ ଚିଲେଇଲେ କହିଲେ କାହିଁକି ଗେଜେ ଗେଜେ ହଉଛ। ଆମେ କଥା ଯେତେବେଳେ ହଉଥିଲୁ ମାନେ ସେତେବେଳକୁ ମାନେ ଯେତେବେଳେ ମେଡିସିନ ବି କାମ କଲାନି ସେଠୁ କଣ ହେଲା ନା! ଲୋକ ସବୁ ଡାଉଟ୍ କଲେ। କୌଣସି ଉ ଗୁଣିଆ ପାଖକୁ ନେଇଯାଅ ଝ ଡ଼ ଝଡ଼ା ଫୁକା କର। ଉତ୍ସବ କହିଲେ ହଁ ନେଇଯିବା ଆଉ କହିଲେ ଏଇଟା ମେଳା ସରୁ ଆଉ ଦି ଦିନ ପରେ ନେଇ ଯିମି ଆଉ ସେଉଠୁ ତ ବାହାରିଲା ଯେତେବେଳେ ତାପରେ ମାନେ ଇଏ ହେଇଗଲେ ଆଉ ଜାଣିଗଲେ ଯେ ଅଛି ୟା ଦେ
ତାପରେ ସାଇଟ୍ ରେ ଆସି ସାଇଟ୍ ରେ ଆସିକି କଥାବାର୍ତ୍ତା ହେଲେ।
ହୁଁ।
କଥାବାର୍ତ୍ତା ହେଲେ ସେତେବେଳେ ସିଏ ସୁଦ ଚିଲେଇଲା କାହିଁକି ଚିଲଉଛ ପାଟି ଚୁପ୍ କରି ରହିପାରିଲା। ପାଟିଚୁପ୍ କରି ରୁହ। ଏମିତି କହିଲେ କହିଲା ପରେ ମୁଁ ଯେମିତି ଯାଇକି ଡ଼ାକିଲି ମୁଁ ଯାଇକି ଯେମିତି ଡ଼ାକିଲି। ମତେ ବି ସେମିତି କହିଲେ ମତେ ଯେତେବେଳେ କହିଲେ ତାପରେ ହଁ ହୁଁ
ସବୁ ନାଇଁ ନାଇଁ ତୁ ସେ କଥା କହନି ମତେ ମାନେ ଛାତଉପରେ ବଇଚି ଭାରି ଡ଼ର ଲାଗିଲାଣି ତୋ କଥା ଶୁଣିି କି?
ତୁ କହୁଛୁ କିନ୍ତୁ ମତେ ଏଠି ମୋର ଫାଟିଗଲାଣି ମତେ ଏତେ ଯୋରରେ ଡ଼ର ଲାଗିଲାଣି ମୁଁ
ହଁ ତାପରେ ଆଉ ଆଉ କାହା ଆଉ କେହି କିଛି କହିଲେନି ତାପରେ କଣ ହେଲା ନା! ଆମେ କିଛି କଲୁନି ତାପରେ ବା ଯେମିତି ଆସ୍ତେ ହେଲା ତାକୁ ପାଣି ଦେଲୁ ପାଣି ପିଇଲା ତାପରେ ମାନେ ଆଉ କିଛି ହେଲାନି। ତାପରେ ଯେମିତି ଗୋଟେ ଉ ଝଟ୍ କି ଣି ଗୋଟେ ଯେତେବେଳେ ପାଣି ଛି ଚି ଦେଲେ ଯିମିତି ଆସେ ନା ହୋସ ଟା ସେଇ ଟାଇପ୍ ର ତାଙ୍କର ଆସିଲା। ଠକ୍ ନି ଗୋଟେ ଏମିତି ହୁଏ ଯିମିତି ସେଇ ଟାଇପ ଆଇଲା ଆଇ ମୁଁ ସେଇଟା ପୁରା ଦେଖିଲି ମୁଁ ମାନେ ଆଶ୍ଚର୍ଯ୍ୟ ହେଇଗଲି ମାନେ ଏମିତି ଶୋଇକି ରହି ଖଠ ଖୋଲା ଅଛି କହିଲେ ଏମିତି କହିଲେ ହଁ ଏମିତି ହେଲେ କହିଲେ ଆ କଣ ହେଲା ଏମତି କହିଲେ ଏମିତି ହେଲେଲେ ଆଉ କିଛି ହେଲେଣିି ତାପରେ ଆମେ ଆଣିକି ପୁଣି ବସେଇଲୁ ଶୁଣି ଆଣିକି ବସେଇଲୁ ବସେଇକି ଦେତେବେଳେ ମୋ ବୋଉ କଣ କଲେ ନା ଝୁଣା ପୁରା ରେଡି କଲା ମାନେ ବହୁତ ଝୁଣା କଲା ବହୁତ ଝୁଣା କଲା ତା ଆମେ ଆରାମରେ ଆଣିକି ବସେଇଛୁ ଯେମିତି ଝୁଣା ଟା ଟିକେ ଦୂରେୁ ଆଣିକି ବସେଇଲୁ ମୁଁ ଗୋଟେ ହାତ ଧୋଇଲି ଜଙ୍ଗ ଧୋଇଲି ମୋ ସେପଟେ ଛୁଆ ବୋଉ ହାତ ଧୋଇଲା ଜଙ୍ଗ ଥୋଇଲା ଆଣିକି ଝୁଣାକୁୁ ପୁରା ପାଖରେ ଥୋଇଥିଲୁ ତାରି ଆଡକୁ ମୁଁ ବିଞ୍ଚିଦଲି ହେଲା ବିଞ୍ଚିଦଲି ଯେତେ ନନା
କଥା ହେଲା ତମ ମାନେ ଗୁଡ ତମେ ଏତେ ସାହସ ସବୁ ମାନେ ତମେ କରିଦଉଛ ତାଙ୍କୁ ସବୁ ସେଇଟା ବହୁତ ବଡ କଥା ନହେଲେ ମୁଁ ତ ହେଇଥିଲେ ମୁଁ ଦୌଡିକି ସେଠ କହିଥାନ୍ତି ସେଇଆ ସେଠି
ସିନ୍ଦୁର ସିଏ ନାଇଁ ଦେଲେ ନାଇଁ ଦେଲା ପରେ କାହା ଥରକରେ ସିଏ ସାଇ ହେଇଗଲା ନା ଛାଡିଲେନି ଚାପିଗଲା ଚାପି ଚାପି ଗଲା ବୁଢାନଙ୍କୁ ବୁଢା ଆଙ୍ଗୁଳି କି ପଳେଇଲା ମାନେ ଗୋଡର ବୁଢା ଆଙ୍ଗୁଳି ପଳେଇଲା ଆଙ୍ଗୁଳି କି ଥିଲେ ଯଦି ହାତ ଆଙ୍ଗୁଳିିକ ଥାନ୍ତା ତାହେଲେ ପଳେଇଥାନ୍ତା ବୁଢା ଆଙ୍ଗୁଳି ପଳେଇଲା ଗୋଡ ତାପରେ କଣ ହେଲା ନା ଆମେ ଅଟୋରେ ନେଇକି ଗଲୁ ଅଟୋରେ ନେଇକି ଅଟୋରେ ସେତ ଆମେ ନେଇକି ଗଲୁ ଲୋକମାନୋନେ ଆମକୁ ପୁରା ଡରାଇଦେଥିଲେ କ ଲ ଆାଣିଛ କହିଲେ ଆଦରେ ହଉଛି ଓଛ ଟା ଲାଗିଛି ଓଛ ଟା ଏମିତି କଣ ଗୋଟେ କହିଲେ କହିଲା ପରେ କହିଲେ ଇଏ ଥରେ ବାହାରିଲା ମାନେ ଯଦି ଯଏ ଥରେ ରାଗି ଯାଇଛି କାହାରିିକି ସମ୍ଭାଳିବନି ମାନେ କାହାରି କିି ବି ଯେତ କେତେ ଜଣ ତାକୁ ମାଡି ବସିବ ସେ ଖାଲି ଗୋଟେ ପତ୍ରକୁ ଏମିତି ଟିଙ୍କରାଟେ ମାରଲେ ଯେମିତି ଉଡିକି ପଳେଇନ ନା ସେଇଭଳିଆ ତମେ ସବ ଉଡିକି ପଳେଇବ
ତୁ ଆଉ ସେ କଥା କହନା ମତେ ବହୁତ ଡର ଲାଗିଲାଣି ଶୁଣିକି ତୁ ସେ କଥା ଛାଟେ ତୁ ମତେ ଏବେ ଶୁଣୁ ତୁ ସେ କଥା ମତେ କଣ ଡ ଲାଗୁ ସେଥା ଶୁୁ ସେଥା କଣ ଆ ଆଉ ମୁଁ କହୁଥିଲି କଣ କହିଲୁ ତୁ ଆଈ ଆମ ଏପଟୁ କେବେ ଗୋଟେ ବୁଲିବା ହେଲା ମୁତକୁତକଥା ଚାଡେ ଆମେ ଯିବା ଠାକୁର ସ୍ଥାନ ଯିବା ବୁଲିବା ଦର୍ଶନ କରିବା ମାନେ ମିିଷ୍ଟ ମିଷ୍ଟ କରିବା ମିଶିକି ଫିଷ୍ଟ କର ମାନେ କିଛିୋଟୁ ତ ଆଇଁଷ ଖାଉନୁ ମୁଁ ବି ଆଇଁଷ ଭାବୁଛି ଛାଡିଦମି ଆଉ କିଛି ଦିନିତ ଭିତରେ ତାପ ଆମେ ଗୋଟେ ଭଲ ମଜା ସେ ମାନେ ବୁଲାବୁଲି କରିବା ଇ କରିବା ଅ ତୁ ସାଧାରେ ଭଲ କଣ କରିପାରିବୁ ରୋଷେଇ ସାଧ ହଁ ସାଧରେ କି ଶିଖିଛୁ ଶୁ ଆ୍ ଆମ ଘରକୁହାଇ ମୁଁ ତତେ ମ୍ୟାଗ କରିକିମି
ଦେଇଥିଲି
ହେ ପ୍ରଭୁ ଭାତରେ ତୁ ହଳଦୀ ପକେଇ ଦଉଛୁ କେମିତି ମାନେ ମୁଁ ଭାବୁଛି ତୋ କଥା
ମୁଁ କହିଲି ମତେ ଥରେ ମୁଁ ଥରେ ବିରିୟାନୀ ଖାଇଥିଲି ଭେଜ ଖାଇଥିଲି ସାଧା ସେଥିରେ ଉଁ ରଙ୍ଗ ପକେଇ ଦେଇେଇଥିଲେ ହଳଦିଆ ରଙ୍ଗ ମୁଁ କହିଲି ମୁଁ ଟିକେ